ହ୍ୟାଲୋ ଆଜ୍ଞା ନମସ୍କାର।
ହାଲୋ ନମସ୍କାର।
ଆପଣ ଟିକେ ନେଟୱାର୍କ ଏରିଆ କୁ ଯାଆନ୍ତୁ ହଁ ନେଟୱାର୍କ ଏକୁ ଯାଆନ୍ତୁ ଶୁଣାଯିବ।
ଆଜ୍ଞା ଆଜ୍ଞା ମୁଁ ନେଟୱାର୍କ ଏରିବାରେ ଅଛି ବା।
ଆପଣ ହଁ କଟି ଯାଉଛି ମଝିରେ ମାନେ ଝର ଟିକେ ଟିକେ ହେଇକି ତ ଆଉ ଆଉ ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଭଲ ଅଛି ଆପଣ?
ହଁ ଭଲ ଆଉ ଆପଣ ବୁଲିକି ଆସିଲେଣି ହେରି ଘରକୁ?
ଆଜ୍ଞା ଆଜ୍ଞା ମୁଁ ଏବେ ଯାଉଛି ବା ଘରକୁ ଯେହେତୁ ଟିକେ ଦୂର ଆମର ବିଲଠୁ ଦୂର ତ ସେଥିପାଇଁ ମୁଁ ଟିକେ ଯାଉଛି ଏବେ।
ହଁ। ଓହୋ ବେଶୀ ପାଣି ହେଇଯାଇଥିଲା ନା ମାନେ କାଢି଼ଲେ ସବୁ ପାଣି ନା କେମିତି କଣ କଲେ? ବୋଉଲୋ
ଆଜ୍ଞା ଆଜ୍ଞା ମାମର ଟିକେ ବେଶୀ ପାଣି ହେଇଥିଲା ତ ଏବେ କାଢି଼କି ଏବେ ଆସିଲି ବିଲରେ।
ଆପଣ ନିଜେ କରିଦଉଚନ୍ତି ନା।
ଆଜ୍ଞା ଆଜ୍ଞା ମୁଁ ବିଲବାଳି ଟିକେ ଦେଖିଦୁଖା ଦିଏ। ବାପା ତାଙ୍କର ଆସିକି ତାପରେ ଚାଷ ବାସ କରନ୍ତି।
ସମସ୍ତେ ଜାଣିବା ମାନେ ଦରକାର ଏଇ ଭଲ ଜିନିଷ ଗୋଟେ ଆଉ। ଗୋଟେ ଗୋଟେ ପିଲା ଯମା କିଛି ଜାନଥିବେ କି କରି ନଥିବେ। ଗୋଟେ ଗୋଟେ ପିଲା କିଛି ଜାଣି ନଥିବେ କରିନଥିବେ ମାନେ ଆପଣଙ୍କ ବା ପା ନିଜେ କରନ୍ତି ନା ଲୋକ ରଖିଛନ୍ତି।
ଆଜ୍ଞା ଆଜ୍ଞା ନିଜେ କରନ୍ତି ବାପା।
ତି ଭଲ ଏଇଟା ଆମର ମୋ ଅଜାଙ୍କ ଘରେ ବି ହଁ ଲୋକ କରୁଛନ୍ତି କିନ୍ତୁ ନିଜେ ଯାହେଲେ ବୁଝିବାକୁ ପଡିବ ନିଜେ ସବୁ କରିବାକୁ ପଡିବ ନା।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା।
ମୋ ଅଜାଙ୍କୁ ପଞ୍ଚାନବେ ବର୍ଷ ହେଲାଣି କିନ୍ତୁ ସିଏ ଅ ଯାଆନ୍ତି ଚାଷ ଦେଖିବାକୁ। ଉଁ ମାନେ ପୁରା ସବୁ ବୁଝନ୍ତି। ସବୁ ବୁଝନ୍ତି କରନ୍ତି।
ତ ଆଜ୍ଞା ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆଉ କଣ କରିବ ଆଉ ଘରେ ସମସ୍ତେ ମୋର ଶାଶୁ ଶ୍ୱଶୁର ସ୍ଵାମୀ ମୁଁ ଝିଅ। ସମସ୍ତେ ଅଛୁ।
କଣ କହିଲେ?
ଶାଶୁ ଶ୍ୱଶୁର ସ୍ୱାମୀ ମୁଁ ଝିଅ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ ଆଜ୍ଞା କୁଆଡ଼େ ବୁଲାବୁଲି କରିବାକୁ ଯାଇନାହାନ୍ତି ନା ବର୍ଷା ହଉଚି।
ଏବେ ଆଉ ଯାଇନି ମୁଁ ଯିବାର ଅଛି ମୋର ଜଣେ ଭଉଣୀ ଘରକୁ ଯିବାର ଅଛି। ଏଇ ବର୍ଷା ଟିକେ କମିଚି ଏବେ ପନ୍ଦର କୋଡିଏ ମିନିଟ ପରେ ବାହାରିବ।
ଆଜ୍ଞା ଆଜ୍ଞା ଆମର ତ କମିଚି ଆଜ୍ଞା ଆମର ତ କମିବାର ନାଁ ଧରୁନାହିଁ।
ଆଜି ହିଁ ଟିକେ କମିଚି।
ଆଜ୍ଞା ନାଇଁ ଆମର କମୁନି ଆମର ଆୟାଁ ବଢି଼ ବଢି଼ ଚାଲିଚି କେମିତି ବର୍ଷା।
ଓହୋ।
ଆଜ୍ଞା।
ହଁ ବା ଏବେ ଯେମିତିଆ ପ୍ରବ୍ଲେମ ହଉଛି ସେଟୁ ବେଶୀ ମାନେ ହୁଁ ବର୍ଷା ଟା କମେଇବା ବଦଳରେ ଏବେ ଦି ତିନି ଦିନ ହେଲାଣି ଲଗାତାର ହଉଛି ମଝିରେ ବି ଏମିତି ଦି ତିନି ଦିନ ହଉଥିଲା ପୁଣି ଟିକେ ଛାଡିଥିଲା ପୁଣି ଏବେ ଦି ତିନି ଦିନ ହଉଚି।
ଆଜ୍ଞା ଆଜ୍ଞା ସେଇଟା ସତ କଥା ଆଜ୍ଞା ବର୍ଷା ତ ଛାଡିବାର ନା ହିଁ ଧରୁନି।
ଟିକେମ ଟିକେ ମଝିରେ ଯଦି ଟିକେ ମଝିରେ ଛାଡ଼ି ଯିବ ଯଦି ଟିକେ ଭଲ ଲାଗିବ। ଜମା ନା ଧରୁନି ଛାଡିବାର ନା ଟିକେ ଭଲ ଲାଗୁନି ଆଉ। ଆଉ ଆପଣ ଏବେ ଆଉ କିଛି ଖାଇବେନି ନା। ଯାଇକି ଭାତ ଖାଇବେ। କଣ?
ପଖାଳ ଖାଇବି ଗାଧେଇକି।
ସେଟା ତ ଶାନ୍ତି ଲାଗେ ଆଉ କଁ?
ଆଜ୍ଞା ଆଜ୍ଞା ପଖାଳ ତ ଜାଣିଛନ୍ତି ଆପଣ କୋଉ ଶାନ୍ତି ସେଠି ପୁଣି ମିଳିବ ନାହିଁ।
କଁ କହିଲେ ପଖାଳ ଭାତ ଆଉ କଣ ଖାଆନ୍ତି।
ଆଜ୍ଞା ପଖାଳ ସହିତ ଆଜି ମାଛ ଅଣା ହେଇଛି ଆମର ମାଛ ଭଜା ଖାଇବି।
ବଢିଆ ଲାଗେ ଗରମ ଗରମ ଭଲ ଲାଗିବ।
ଆଜ୍ଞା ତା ସହିତ ଆଜ୍ଞା ଜାଣିଛନ୍ତି ଲଙ୍କା ରସୁଣ ଦେଇକି ଦଳିଲେ ମାଛ ଭଜା ବହୁତ ଭଲ ଲାଗେ।
ଓ ହୋ ହଁ ହଁ। ସେଇଟା ଶାନ୍ତି ଲାଗେ ତ ଆଉ।
ଆଉ ତାପରେ ଖରାବେଳେ ଭାତ ଗରମ ଭାତ ଖାଇବେ ଯାଇକି ଆଉ। ନା ମୁଁ ଗରମ ଭାତ ଖାଆନ୍ତିନି। ହାଲୋ। ମୁଁ କହିଲି ଖରା ବେଳେ ତାପରେ ପୁଣି ଗରମ ଭାତ ଖାଇବେ।
ଆଜ୍ଞା ଆଜ୍ଞା ଖରା ବେଳେ ତ ଗରମ ଭାତ ମାଛ ତରକାରୀ ହେଇଯାଇଥିବ ଆଉ କଣ ଖାଇବି।
ହଁ ସେଇଟା ତ ସମସ୍ତଙ୍କର ମାଛ ତରକାରୀ କୁ ଫାଷ୍ଟ ସଖାଳେ ମାଛ ଭଜାକୁ ଭାତ ପଖାଳ। ତାପରେ ଉ ମାଛ ତରକାରୀ ଗରମ ଭାତ ଆଉ। ସେଟା ଶାନ୍ତି ଲାଗେ ବେଶୀ ପଖାଳ ଟା ଭଲ ଲାଗେ ନା। ପଖାଳ ହୁଁ ତାରେ ସେ ଲଙ୍କା ଟିକେ ସାଇଡ ରେ ଚକଡା ହେଇଥିବ ଯଦି ଲଙ୍କା ଲୁଣ ଲେମ୍ବୁ। ଶାନ୍ତି ଲାଗେ ପୁରା ଆମର ଓଡିଶାର ଲୋକ ତ ଆଗ ପ ଖାଳ
ଆଜ୍ଞା।
ମୁଁ ତ ଏବେ ଯୋଉ ବାହାରକୁ ଯାଇଥିଲି ମାନେ ଓରପ ଭାତ ଖାଉଥିଲି ଅରୁଆପୁର କିନ୍ତୁ ଆମ ଓଡିଶା ସାର ଭଳିଆ ମାନେ ଶାନ୍ତି ନାହିଁ ସେଠି।
ଆଜ୍ଞା ଆଜ୍ଞା ଆଉ ଆଜ୍ଞା ପୂଜା ପର୍ବ କଣ ଆପଣଙ୍କର ହୁଏ ମାନେ ଯେମିତି ଦଶହରା କଣଏ ଯେମିତି ବଡ ଆକାରରେ ହୁଏ।
ଆମର ଦଶହରା ଟା ଆମ ବାପା ଘର କଥା କହୁଛି ଦଶହରା ଟା ବହୁତ ଭଲ ହୁଏ। ଦଶହରା ଆମର ବସ୍ ଅଛି ନା ବସ୍ ପୂଜା ହୁଏ ସବୁ ବସ୍ ତକ ଆମ ଘର ପାଖକୁ ଆସିବ। ହୁଁ
ଆଜ୍ଞା।
ବସ୍ ବସ୍ ପାଖକୁ ଘର ପାଖକୁ ବସ୍ ଆସିବ ପୂଜା ହବ। ଡ୍ରାଇଭର କଣ୍ଡକ୍ଟର ହେଲ୍ପର ସେମାନଙ୍କ ପାଇଁ ନୂଆ ପୋଷାକ ହବ। ଯଦି ଆଗରୁ ପୋଷାକ ହଉଥିଲା ଏ ହଁ ଆମର ଦଶହରା ଦିନ ଆଗରୁ ନୂଆ ପୋଷାକ ହଉଥିଲା ଏବେ ସମସ୍ତେ ସ୍ତଙ୍କୁ ଟଙ୍କା ଦିଆ ହେଇଯାଏ ଆମର ଆମର ଦ ଶହରାରେ ହୁଏ ଆମର ଦଶହରାରେ ହୁଏ। ଦୋକାନ ଆଉ ଗୋଟେ ଦୋକାନ ଅଛି। ଆଜ୍ଞା ଦୋକାନ ଆମର ଅ ଗ୍ୟାସ ର ସେଟା ବିଶ୍ଵକର୍ମା ପୂଜାରେ ହୁଏ।
ଆଜ୍ଞା ଜ୍ଞା ଆମ କିନ୍ତୁ ବିଶ୍ଵକର୍ମା ପୂଜା ସବୁ ଗାଡି ପୂଜା ହଏ ଦୋକାନ ପୂଜା ହୁଏ।
ହଁ କାହାର କଣ ଥିବ ଆଉ।
ଆଚ୍ଛା।
ହୁଁ ହୁଁ। କାହାର କଣ ଆମ ଦେ ତାପରେ ଶ ଏ ଆଗୁରୁ ସମସ୍ତଙ୍କ ପାଇଁ କିଣା ହେଇକି ଆସୁଥିଲା। ଏବେ ଅ ନିଜ ଚଏସ୍ ରେ ସେମାନେ ନିଜେ ଆଣୁଛନ୍ତି ରେ ପେମେଣ୍ଟ୍ କରାହେଇଯାଏ ନିଜ ଚଏସ୍ ରେ ନିଜେ ଆଣନ୍ତି।
ଆଜ୍ଞା ଆଜ୍ଞା ସେଟା ତ ଆଜ୍ଞା।
ସେଟା ଓଟେ ଖୁସି ଆଉ। ହୁଁ ନିଜ ନିଜ ଇଚ୍ଛାରେ ଆଣି ଦେବାଟା ବେଟର୍ ସବୁଠୁ।
ଆଜ୍ଞା।
ତାପରେ ଭୋଜି ହୁଏ ସେଇଦିନ ସମସ୍ତେ ଖାଆନ୍ତି ଘରର କୁଣିଆ ମାନେ ଆସନ୍ତି। ସ୍ତ୍ରୀ ଲୋକ ମା ଆଉ ତାପରେ ଆମର ସେଦିନ ନୂଆଖିଆ ହୁଏ ଯ ଚୁଡ଼ା ଚାଉଳରେ କ୍ଷିରି ହୁଏ ଚୁଡ଼ା ଗୁଣ୍ଡ ହୁଏ ଚୁଡ଼ା ଘସା ହୁଏ ତ ହେନ ଚାଉ ଚାଉଁ ସେଦିନ ସ୍ ସମସ୍ତେ ମେ ଏକାଠି ବସିକି ସମସ୍ତେ ଆଗ ପୁଅ ପୁଅ ପୁରୁଷ ଲୋକମାନେ ଖାଇବେ ପିଲାମାନେ ଖାଇବେ ତାପରେ ସ୍ତ୍ରୀ ଲୋକମାନେ ଖାଇବେ। ହ
ହ
ସେଟା ଗୋଟେ ଭଲ ହୁଏ ସମସ୍ତେ ସେ ଦିନା ନୂଆ ପୋଷାକ ପିନ୍ଧନ୍ତି।
ଆଜ୍ଞା।
ମଜା ହୁଏ ତାପରେ ସନ୍ଧ୍ୟା ବେଳେ ଯିବୁ ମାନେ ମେଢ଼ ଉଁ ମାନେଦର୍ଶ ଶନ କରିବୁ ସବୁ ଜାଗାର ହଁ ହଁ।
ଆଜ୍ଞା ଗଜଲକ୍ଷ୍ମୀ ପୂଜା ଆମ ଆଡ଼େ ଟିକେ ଭଉତ୍ ବଡ଼ ଆକାରରେ ହୁଏ ଆମ ଘର ପାଖରେ ହୁଏ।
ଓହୋ ଆଜ୍ଞା
ଆଜ୍ଞା ସେତ ବଡ଼ ମେଢ଼ ବି ବନାଯାଏ ମା ଲକ୍ଷ୍ମୀଙ୍କର ବନାଯାଏ। ତାପରେ ଦୁଇଟି ହାତୀ ବନାଯାଏ। ନାରାୟଣଙ୍କୁ ବି ବନାଯାଏ ଆଉ ଆଜ୍ଞା ତାଙ୍କର ସଖୀ ବି ବନାଯାଏ।
ଆଜ୍ଞା।
ଆଜ୍ଞା ତ ସେଠି କଁ ହୁଏ ଆଜ୍ଞା ସାତ ଦିନ ଧରିକି ଆମର ପୂଜା ହୁଏ। ଆଜ୍ଞା ସାତ ଦିନ ଧୁଏ।
ଆଜ୍ଞା।
ଆଜ୍ଞା ସାତ ଦିନ ରୁହେ ତାପରେ ଆଜ୍ଞା ମାନେ ଜାଣିଛନ୍ତି ଆପଣ ଆଜିକାଲି ଯୋଉ ଟେଣ୍ଟ ମାରୁଛନ୍ତି।
ଆଜ୍ଞା।
ଆଜ୍ଞା ସିଏ ବି ବହୁତ ମାନେ ବହୁତ ସୁଜ ସୁସଜ୍ଜିତ କରିକି ବହୁତ ବଡ଼ ଆକାରରେ ମାରନ୍ତି।
ଓହୋ ଭଲ ସବୁ ବହୁତ ଆଡ଼ୁ ଲୋକ ଦେଖିବାକୁ ଆସ୍ ଦର୍ଶନ କରିବାକୁ ଆସୁଥିବେ ମାଆଙ୍କୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆମର ଏଠି ଯୋଉ ଯେ ଇ ସାହି ଅଛି ଆଜ୍ଞା ସବୁ ସାହି ତାପରେ ଆଉ ବାହାର ବି ଲୋକ ଆସନ୍ତି। ତାପରେ ଆଜ୍ଞା ତିନି ଟାଇମ୍ ଭୋଗ ବି ଆଜ୍ଞା ଆଜ୍ଞା ବ ମାନେ ବଜାର ଟାଇପ୍ ମେଳା ଟାଇପ୍ ର ପଡ଼େ ଟିକେ।
ସେଇଟା ଗୋଟେ ଭଲ ଲାଗେ ବୁଲିବାକୁ ସେଇ ଟାଇମ୍ ଶୀତ ଦିନ ହେଇଥିବ ଭଲ ଲାଗିବ ବୁଲିବା
ଆଜ୍ଞା ଆଜ୍ଞା ତାପରେ ଆଜ୍ଞା ଯୋଉ ଭୋଗ ଲାଗେ ଅନ୍ନ ଭୋଗ ଗୋଟେ ଲାଗେ ଜାଣିଛନ୍ତି? ମାଙ୍କ ପାଖରେ ମା ତ ଯେହେତୁ ଆଜ୍ଞା।
ଓ ସମସ୍
କା ସେଇଟା ଆଜ୍ଞା ସେ ମନ ଭୋଗରା ଖାଇବା ପାଇଁ ଆଜ୍ଞା ବହୁତ ଭଲ ଲାଗେ ମାନେ ପି ପିଲା ବି ଆଜ୍ଞା ଜାଣି ସେ ଛୁଆ ବି ମୁଁ ବି ଯେଲେ ଛୁଆ ଥିଲି ଆଜ୍ଞା ସ୍କୁଲ୍ ରୁ ପଳିଆଆସ୍ ମାନେ ସେ ଭୋଗ ଖାଇବା ପାଇଁ।
ଉଁ କେତେ ଲୋକଙ୍କୁ ବଣ୍ଟା ଯାଏ?
ହ ଆଜ୍ଞା ଆଜ୍ଞା ଦିଆଯାଏ ତଥାପି ଆଜ୍ଞା ଯେତିକି ଲୋକ ଆସନ୍ତି ମାନେ ବାହାର ଲୋକ ଆସନ୍ତି ମାନେ ଗାଁ ଲୋକ ଯେ ଟିକେ ଆଜ୍ଞା ପୂଜା ପାଖକୁ ଆସନ୍ତି ମାନେ ସେଠି ବସିଥାନ୍ତି ନହେଲେ ଆଉ ଗୋଟେ ଆଜ୍ଞା ଆଜ୍ଞା ସାତ ଦିନ ଯାକ ଯିଆ ହୁଏ ତାପରେ ଶେଷ ଦିନ ଆଜ୍ଞା ଆମର କଣ ହୁଏ କୁହନ୍ତୁ ନା ମାନେ ଭୋଜି ଗୋଟେ ହୁଏ। ମାନେ ଯେମିତି ଖିଚୁଡି, ପଲଉ, ଡାଲମା। ଖଟା, ମିକ୍ସଚର, ପାସ୍, ପାମ୍ପଡ଼। ଆଜ୍ଞା, ଏଇଭଳିଆ ସବୁ ଗୋଟେ ବଡ ଭୋଜି ହୁଏ। ମାନେ ଗାଁ, ସାହି ଗାଁ, ଯେତିକି ମାନେ ଆଜ୍ଞା। ଦର୍ଶନ କରିବା ପାଇଁ ଆଜ୍ଞା ବିସର୍ଜନ ଯୋଉ ଦିନ ଦିଅନ୍ତି।
ବିସର୍ଜନ ଦିନ ତ ବି ବଢିଆ ମଜା ହଉଥିବ।
ଆଜ୍ଞା ଆଜ୍ଞା ସେଇଦିନ ଆଜ୍ଞା ତାପରେ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି।
ସେ ତା ପାଇଁ ପ୍ରସ୍ତୁତ ବହୁତ ଦିନ ଆଗରୁ କରିବାକୁ ପଡୁଥିବ।
ଆଜ୍ଞା ଆଜ୍ଞା ପ୍ରସ୍ତୂତି ତ କରତେ ପଡ଼ିବ କାହିଁକି ନ କଲେ ଆଉ ହବି କି।
ହୁଁ ଆପଣ ବି ସାମିଲ ହଉଥିବେ ସେଥିରେ।
ଆଜ୍ଞା ଆଜ୍ଞା ମୁଁ ଯେହେତୁ ଘରେ ରୁହେନି ତ ଯେତେବେଳେ ଘରେ ଆସେ ତ ସାମିଲ ହୁଏ।
ହଉ। ଆମର ବି ସେଇଟା କୁମାର ପୂର୍ଣ୍ଣମୀ ହୁଏ ନା ତ ଝିଅ ମାନେ ବହୁତ ଭଲ ସେ ପାଲକ। ପାଳନ କରନ୍ତି।
ଆଜ୍ଞା ଆଜ୍ଞା। କୁମାର ପୁର୍ଣିମା ବି ସେ ଭିତରେ ପଢେ ଆଜ୍ଞା।
ଆଜ୍ଞା ଚାନ୍ଦ ପୂଜା କରନ୍ତି।
ଆଜ୍ଞା ଆମର ଆଜ୍ଞା କଅଁ କରନ୍ତି ଝିଅ ମାନ ନା, ସେ ଯୋଉ ଗଜଲକ୍ଷ୍ମୀ ପୂଜା ହୁଏ, ତ ସେଇଠି ଆମ ଚଉଁଡା ଅଛି। ମାନେ ଗାଁର ଚଉଁରା।
ସମସ୍ତେ ଆସିକି ସେଇଠି କରନ୍ତି।
ଆଜ୍ଞା ସେଇଠି କରନ୍ତି ତାପରେ ସେଇ ଯୋଉ ଗଜଲକ୍ଷ୍ମୀ ପୂଜାର ଯୋଉ ଆସନ୍ତି ସେମାନେ ଡେକୋରେସନ ପାଇଁ। ସେ ସଜାସଜି ପାଇଁ ତ ସେ ସେଇ ଚଉଁରା କୁ ବି ସଜେଇ ଦିଅନ୍ତି।
ହୁଁ, ବହୁତ ଭଲ ଲାଗେ।
ଆଜ୍ଞା ‌ ତାପରେ ବି ରାତିରେ ଯୋଉ ପଢନ୍ତି ଆଜ୍ଞା ବହି ମାନେ ଯୋଉ ଆଜ୍ଞା ସେଟା ବି ଆଜ୍ଞା ମାନେ ଯୋଉ ସେ ଯୋଉ ଆସନ୍ତି ସାଉଣ୍ଡ ସିଷ୍ଟମ ଆସେ
ହଁ, ହଁ।
ସେଥିରେ ଆଜ୍ଞା ଝିଅ ମାନେ ବସିକି ପଢନ୍ତି ସବୁ।
ବହୁତ ବଢିଆ ଲାଗୁଥିବ କେତେ ଜଣ ମାନେ ପଢୁଥିବେ?
ଆଜ୍ଞା ଚାରି ପାଞ୍ଚ ଜଣ ବସିକି ପଢନ୍ତି ତାଙ୍କ ପାଖରେ ଆଜ୍ଞା ଗାଁରେ ଯେତିକ ସବୁ ଝିଅ ସବୁ ବସନ୍ତି।
ଯା ହଉ ବଢିଆ ଲାଗେ ଏମିତି ଗୋଟେ ଜାଗାରେ କଲେ ହି ମଜା ଲାଗିବ ଟିକେ।
ହଉ ଆଜ୍ଞା ମୁଁ ରଖୁଚି ଟିକଏ ବର୍ଷା ହଉଛି ପରେ କେତେବେଳେ
ଆଜ୍ଞା।